ହ୍ୟାଲୋ। ହ୍ୟାଲୋ ହଁ ଦାଦୁ ଶୁଭା ହେଲା?
ହଁ କୁହ କୁହ।
ନାଇଁ ମ ମୁଁ କଲ କରୁଥିଲି ଏତେ ଦଶ ପନ୍ଦର ସେକେଣ୍ଡ ଅପେକ୍ଷା କଲି କଣ ଆପଣଙ୍କ ଭ କିଛି କଥାବାର୍ତ୍ତା ଶୁଭିଲାନି ତ ମୁଁ ଆ
ନାଇଁ ବାର୍ତା କିଛି ସୁଭିଲାନି ନୁହଁ ମୁଁ ଭାବିଲି ବୋଧେ ଆପଣଙ୍କର ଫୋନ ବୋଧେ ଆପଣଙ୍କର ଯୋଉ ଆମର ରହୁଛି
କିଛିନୁ ନାଇଁ ନାଇଁ ମୁଁ ତ ଅ ଧୀରେ ହେଇନି ମୁଁ ଭାବିଲି ଆପଣଙ୍କର ବୋଧେ କିଛି ଅ ଧୀରେ ହେଇଗଲା। ସେଥିପାଇଁ ଆପଣ ଗୋଟେ ଚୁପଚାପ ରହିଗଲେ। ଆପଣଙ୍କ କଥା ଶୁଭା ଯାଉନି। ଆପଣଙ୍କ କଥା ସ୍ପଷ୍ଟ ଭାବେ ଶୁଭା ଯାଉନି। ହଁ ଏଇନା ସୁଭାଗଲା କଣ କହିଲେ?
ମୁଁ କହିଲି କି କଣ କରୁଛନ୍ତି ଆଉ କଣ ଖବର କୁହ?
ନାଇଁ ଖବର ଏଇକି ଯେ ଆମର ଯୋଉ ଏବେ ବର୍ଷା ହେଇନାହିଁ ବୁଝିପାଇଲେ ସେ ବର୍ଷା ଯୋଗୁ କଣ ହେଇଛି କହିଲେ ଆମର ଏଇ ରାସ୍ତାଘାଟ ସବୁ ପାଣି ହେଇଯାଇଛି।
ଓହୋ ହୁଁ।
ନାଇଁ ତ ଦଶ ମିନିଟ ପରେ କରୁଚି ଖାଇକି। ହେଲା ବୁଝି ପାଇଲେ?
ହୁଁ କୁହନ୍ତୁ।
ଯୋଉ ରାସ୍ତା ଘାଟ ହେଇନାହିଁ ପାଣିହେଇଯାଇଛି ଆପଣ ଦେଖିଛନ୍ତି ଏବେ ପାଲାମଣ୍ଡପ ପାଖରେ ଏକ ନୂଆ ରାସ୍ତା ବାହାରି ଅଛି।
ହୁଁ ହୁଁ ହୁଁ।
ସେ ନୂଆ ରାସ୍ତା ପାଖରେ କଣ ହବ କହିଲେ? ସେ ନୂଆ ରାସ୍ତା ପାଖରେ ଆମର କେତେକ ବଗିଚା ବଗିଚା ଗୋଟେ ହେବ।
ହୁଁ।
ବଗିଚା ତିଆରି ହବ ସେପଟେ ଆଲୋକ ଏପଟ ସେପଟେ ଦୁଇଟା ଆଲୋକ ଲାଗିବ। ତାପରେ ତାଙ୍କ ସେଇ ଘରୁ ଗୋଟେ ଲୋକ ବାହରିକି ଆସିବେ। ବୁଝିପାଇଲୁ ସେ ଗୋଟିଏ ଲୋକ ଅପୁରୁକୁ ଆ ହଁ କୁହନ୍ତୁ କଣ କହୁଥିଲେ।
ନାଇଁ ଆପଣ ମଝିରେ ମଝିରେ କୁଆଡେ ପଳଉଛନ୍ତି ତ ସବୁ ବାରତା ଭିତରେ ଆମର ସବୁ
ହଁ ହଁ ସେ ଅସୁବିଧା ହଉଛି। ହଁ ନିଅନ୍ତୁ ନିଅନ୍ତୁ ଅଟା ନିଅନ୍ତୁ। ହଁ କଣ କହିଲେ? ମୁଁ ପା ତମ ନେବେନି କି ଯୋଉ ନିଅନ୍ତୁ ନିଅନ୍ତୁ କହିଲି।
କଣ?
ଏ ନିଅନ୍ତୁନି ଏ ଯୋଉ କହିଥିଲେ ଦେବେ ବୋଲି ଗୋଟେ ଜିନିଷ।
ଓ ହଁ ହଁ ବୁଝିଲି ବୁଝିଲି।
କଅଁ କହିଲେ?
ମୁଁ କହିଲି ହଁ ହଁ ବୁଝିଲି ବୁଝିଲି।
ହୁଁ ହୁଁ କଣ ହେଇଥିଲା କହୁନାହାନ୍ତି ସେଇ ରାସ୍ତା ପଟେ କଅଁ ତମର ଅଘଟ ଘଟୁଛି।
ନାଇଁ ଅଘଟ କଟିବାର କଥା କିଛି ପଡିନି ଆମର ତ ଆପଣ ତ ଜାଣିଥିବେ ଆମ ଗ୍ରାମର ଯେ ପୁର ଯେଉ ଅବସ୍ତା।
ଚୁଭ୍
ଆମର ଅ-ଅ ବର୍ଷା ହେଲା ମାତ୍ରେ, ଆମ ଗ୍ରାମରେ ବହୁତ ପାଣି ଓ ଜମୁଛି ଓ ଏବଂ କାଦୁଅର ସମ୍ ବହୁତ ସମ୍ଭାବନା ରହୁଛି। ଯାହା ଫଳରେ କି ଆମେ ପାଦରେ ଚାଲିକି ବି ଯାଇପାରୁନି।
ଆମ ଗ୍ରାମର ଯୋଉ ମାନେ ଲୋକ ରହୁଛନ୍ତି, ସେଇବି ଭାଆରିଁ କଦର୍ଯ୍ୟ ଲୋକ।
ଆଉ ଆମ ଗ୍ରାମ ତ ଜାଣିଥିବେ! ବହୁତ ଆମ ଗ୍ରାମର ବହୁତ ନାଁ ଅଛି। ହେଲେ, ବାହାରୁ ଯେତେବେଳେ ଲୋକ ଆସୁ ଆସଛନ୍ତି ଆମ ଗାଁ କୁ ହେତେବେଳେ ଆମ ଗ୍ରା! ଆମ ଗ୍ରାମକୁ ଦେଖିକି ସେ ବହୁତ ମାନେ, ବହୁତୁ ଲଜ୍ୟା ଶରମ କରୁଚନ୍ତି।
ଏବେ ଶୁ ଏବେ ଆପଣଙ୍କର ଯା ଏବେ,
ହୁଁ।
ଆପଣଙ୍କର ଯୋଉ, ଯାହାର ବିବାହ ହବନି! କାର କହିଲେ! ଆପଣଙ୍କ ଘର ପାଖରେ, ଗୋଟେ ଭଗିନୀର ହୁଁ, ତାଙ୍କ ବାପା କହିଥିଲେ ଯେ ଏକ ତାରିଖ ଦିନ ତାଙ୍କ ବିବାହ ଉତ୍ସବ ହବ। ସେଇଦିନ ମୋ ବରଗଛ ମୂଳ ପାଖ, ବରଗଛ! ବରଗଛ ପାଖରୁ ବୁଝିପାଇଲି। ବର ଗଛ ପାଖରୁ ଆମର ନାଚ ଗୀତ ହୋଇକି। ଆମ ଯୋଉ ମଣ୍ଡପ ଯାଁକେ ଯିବ। ବୁଝିପାଇଲେ। ସେ ଯୋଉ ହନୁମାନ ସ ଠାକୁରଙ୍କର ଯୋଉ ମଣ୍ଡପ ଅଛି। ସେଇ ପର୍ଯ୍ୟନ୍ତ ଯିବ। ବୁଝିପାଇଲୁ! ସେ କହିଲେ ଯେ, ତ ସା ସେଠି ରହିକି ଟିକେ ଯୋଗାଯୋଗ କରିବେ। ଆଉ ସେଠି ରହିବେ ଟିକେ, ଉପସ୍ଥିତ ରହିବେ ଯେମିତି କି, ତାଙ୍କ ପାଇଁ ଟିକେ ଖାଇବା ପିଇବା ହଉଛି ସେଠି। ଏଠି ଖାଇକି ଯାଇକି ସେଠି ଖାଇବେ। ଆଉ, ସେଠି ରହିକି ଟିକେ ବ୍ୟବସ୍ଥା କରିବେ। କେମିତି ଭଲରେ ଯିବେ। ବରଜାତିରି ଲୋକ।
ହଁ, ହଁ।
ହୁଁ, କଣ କହୁଥୁଲ କହୁନାହାଁନ୍ତି ଆପଣ?
ନାଇଁ ମୁଁ, ଆଉ କଣ କହିବି! ଇଆତ କହୁଥିଲି। ଆଉ ଆପଣ ଆଉ କଣ ସବୁ କୁହନ୍ତୁ? ଆଚ୍ଛା, ସେ ଯୋଉ ଭଗିନୀ ଜଣଙ୍କର ବାହାଘର ହବ! ସମ୍ପର୍କରେ କଣ ହେବେ?
ହଁ। ଯୋଉ ଯାଙ୍କ ଫୋନ୍ ରେ କଥା ହଉନାହିଁ, ମୁଁ
ହୁଁ।
ତାଙ୍କ ସାଙ୍ଗ ଏବେ ତାଙ୍କୁ କଲ୍ କରି ଅଛନ୍ତି। ତାଙ୍କର ଯାର୍ ବିବାହ ହବ। ବିବାହ
ଓହୋ!
କି ପାଇଁ ଟିଏ ମୁଁ ବ୍ୟସ୍ତ ବ୍ୟସ୍ତ ଲାଗୁଛିମ। ମୁଁ ଏଇଠି ଏବେ ଟିକେ ଚୁଡା କଦଳୀ, ବିସ୍କୁଟ, ଅମୁଲ ପକେଇକି, ହେଟା ଟା ଭୋଜ୍ ତେଣୁ, ଖାଇ ହଉଛି। ବୁଝିପାଇଲେ! ଭୋଜନ ଖାଉ ଅଛି। କାହିଁକି ନା ଯେହେତୁ, ସନ୍ଧ୍ୟାବେଳେ ହେଇଗଲାଣି। ସନ୍ଧ୍ୟାବେଳେ କିଛି ଖାଇନଥିଲି ଖରାବେଳେ, ଯାହା ଖାଇଥିଲି। ଆଜି ଯେହେତୁ, ସୋମବାରେ ଘରେ ବହୁତ ଘିଅ ପଡିକି, ଭାତ ଅରୁଆ, ଡାଲମା ଭାତ ହେଇଥିଲା। ଆଳୁ ଭର୍ତା, ଭେଣ୍ଡି ଆଳୁ ଭଜା, ବୁଝିପାଇଲେ!
ହୁଁ, ହୁଁ।
ଏମତି ଆଉ। କଣ ତ ଆପଣଙ୍କର କଣ ହେଇଥିଲା?
ଆମର ଆଜି ହେଇଥିଲା ଆମର ଭାତ ଏବଂ ଡାଲମା, ଆଉ, ଆମର ଯାହାକି ଛୁଇଁ ଆଳୁ ଭଜା, ଆଉ ଛତୁ, ଆମ୍ବ କାକୁଡି-ଇ ଯଉ ହଁ, ହଁ ବସ୍ ଭଯା, ବସ୍ ବସ୍, ଭଯା ହଁ।
ହୁଁ ହୁଁ ଆ ସେଇ ତ ଆମିଷ ବାରରେ ଆମିଷ ଖାଇବା ସାଧା ବାରରେ ସାଧା ଖାଇବା ସବୁ ଆଡକୁ ଚଳିକି ଖାଇବେ ଆଉ।
ଓଡିଆ ମାନଙ୍କର ଗୋଟେ ପର୍ବ ଯାହାକି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ତ ବୋହୁତ ଆମ ପାଇଁ ବୋହୁତ ବଡର ଦିନ ଆଜି ଖାଲି ଆମ ପାଇଁ କଣ ଆମ ପୃଥିବୀ ବାସୀଙ୍କ ପାଇଁ
ସାରା ଜଗତ ପାଁଇ।
ହୁଁ ସାରା ଜଗତ ପାଇଁ ଆମର ସବୁ ଗୋଟେ ବଡ ପର୍ବ ଆଜି ମହାପ୍ରଭୁ ଜଗନ୍ନାଥ ଙ୍କର ସ୍ନାନ ପୂର୍ଣ୍ଣିମା ତ ସେଥିପାଇଁ ଆମେ ଆଜ୍ ଯେ ଇଏ ଏସବୁ
ହୁଁ ଆପଣ କୁହନ୍ତୁ ମୁଁ ଟିକେ ଜଳ ପିଉଅଛି।
ହୁଁ ହୁଁ ହୋଉ ଆପଣଙ୍କ ଗ୍ରାମରେ ସ୍ ସବୁ ମହାପ୍ରଭୁଙ୍କ ପାଇଁ ରଥଯାତ୍ରା ସବୁ କଣ ଆୟୋଜନ କଣ ହୁଏ?
ହୁଁ। ଆମ ଗାଁରେ ତ ରଥ ଟଣା ହୁଏ।
ହଁ।
ରଥଯାତ୍ରା ଆୟୋଜନ ହୋଉଅଛି ମୁଁ ଅବଶ୍ୟ ସ୍ୟାଡେ ଯାଇନାହିଁ ଆପଣ ତ ଯାଇଥିବେ ଦେଖିକି ମତେ କୋହୁନାହାନ୍ତି କଣ କଣ ସେଠି ସବୁ ହୋଉଚି?
ନାଇଁ ଏ ବର୍ଷ ତ ସେମିତି ଏ ବର୍ଷ ବୋଧେ ଲାଗୁଚି କି ରଥ ଟଣା ହବ କି ନାହିଁ
ମତେ ବି ଲାଗୁଚି ହବ ନାହିଁ କାହିଁକିନି ତାଙ୍କର ଯେହେତୁ ତାଙ୍କର ଯେତୁ ଅସୁବିଧା ସେଥିପାଇଁ ସେ ବୋଧେ ମୁଁ ଭାବୁଚି ଆ ନ ହୋଇପାରେ କହି ହୋଉନାହିଁ ନ ବି ହୋଇପାରେ। ଆଉ ଗୋଟେ କଥା ଜାଣିଚନ୍ତି?
ମାନେ ସେ ସବୁକୁ ଯିଏ ସବୁ ମୁଣ୍ଡକୁ ନେଇଥିଲେ, ଯିଏ ସବୁ ସମ୍ଭାଳୁଥିଲେ, ଯିଏ ସବୁ ଆୟୋଜନ କରୁଥୁଲେ ତାଙ୍କର ତ ଏବେ ସିଏ ତ ଆଉ ଏ ଇଏ ଆମ ଇଏରେ ନାହାନ୍ତି ଆମ ପାଖରେ ଉଁ କିଏ ଦେ
ଯୋଉ ଉ ଉ ଆଉ ଗୋଟେ କଥା ଜାଣିଚନ୍ତି ଆପଣ? ବାପା ଥିଲେ ପୁଅ ସବାରେ ହାରେନା। ଆଗ ଲୋକ ଆଗ ଲୋ ଲୋକମାନେ ଆଗ କାଳ ଲୋକମାନେ କହି ଯାଇଚନ୍ତି କଣ ମିଛକଥା। ସେ ଯାହା ଯାହା କହିଛନ୍ତି ସବୁ ଗୋଟିଏ ଗୋଟିଏ
ନାଇଁ ନ ନ ନ ଯେ ପୁଅ ଥାଉ ଥାଉ ବାପ ଚାଲି ବାପ ଦୁନିଆ ଛାଡି ଚାଲି ଯାଉଛି ଯାହାକି ବାପ
ଆପଣଙ୍କ କଥା ଟିକେ ସ୍ପଷ୍ଟ ଭାବେ ଶୁଭାଯାଉନାଇଁ।
ହଁ କୁହନ୍ତୁ କୁହନ୍ତୁ ଏବେ ଶୁଭିଲା।
ହଉ ଆକଚୋଲି ବାପ ପୁଅ ସବାରେ ଯୋଉ ହାରେନା ସେ ବାପା ଥିଲେ ତା ପୁଅକୁ କୋଉ ସବାରେ ହ ହରେଇ ଦିଏନା ସେ ସବୁ ଜାଗା ସବୁ ସମୟରେ ସ ସବୁବେଳେ ସବୁ ଯେତେ କତ ଇଏ ପଡୁ ପଛେ ଠିଆହୁଏ ତା ପାଖରେ। ସବୁ ସ୍ଥାନରେ ତା ପୁଅ ପାଖରେ ଠିଆହୁଏ। ଆଉ ଯାହାର ବାପା ନଥାଏ ଉଁ ସିଏ କଣ କୁହନ୍ତି ଏହେ ତ ତାପାଖରେ ଜଣେ ଠିଆ ହବା ପାଇଁ ତାପାଖରେ କେହି ନାହାନ୍ତି। ସେ ବୋହୁତ କଷ୍ଟ ଲାଗେ ସେଇ ବେଳେ ତାକୁ କାହିଁକି ନା ସମସ୍ତଙ୍କ ପାଖରେ ଥିବେ ତା ପାଖରେ ନଥିବେ ସ୍ ସେଇ ଜିନିଷଟା ତାକୁ କେମିତି ଲାଗିବ ଆପଣ ଯେମି କୋହୁଚନ୍ତି ସମସ୍ତଙ୍କ ପାଖରେ ଗୋଟିଏ ଜିନଷ ଆପଣଙ୍କ ପାଖରେ ନଥିବ। ବୁଝିପାରିଲେ ଆପଣଙ୍କୁ ଗୋଟେ ଖରାପ ଲାଗୁଥୁବ ବୁଝିପାଇଲେ ସେଇ ପ୍ରକାର ସବୁ କ
ନିଶ୍ଚିନ୍ତ ହଁ।
ଆଜ୍ଞା
ଛାଡ ଆଉ କଣ କରିବା ଯାହା ଭାଗ୍ୟରେ ଭଗବାନ ଯାହା ଲେଖିଛନ୍ତି।
ହଁ ଆଉ ତା ବଦଳେଇ ତ ପାରିବନାହିଁ ଯାହା ଭାଗ୍ୟ ରେ ଯାହା ଭଗବାନ ଲେଖିଛନ୍ତି ତାକୁ ବଦଳେଇ ପାରିବାନି, ଯାହା ହଉଛି ହଉ ଆଉ। ଯାହା ବଢୁଛି ବଢୁ ଆଉ ଦେଖିବା କଣ
ଯାହା ର ଲେଖିକି ଲେଖା ହେଇକି ତାଙ୍କୁ ସେ ଦୁନିଆକୁ ଛାଡିଥିଲେ
ଆପଣଙ୍କ ଯୋଉ ବନ୍ଧୁ ବୁଝିପାଇଲେ। ଆପଣ ବନ୍ଧୁ କିଏ କହିଲେ? ଆପଣଙ୍କ ବନ୍ଧୁ ଯୋଉ ଭାଇ ବଡ ଭାଇ ସେ ଆଜି ପଳେଇଛନ୍ତି ବୋଧେ।
ହଁ ସିଏ ଆଜି ପଳେଇଛନ୍ତି। କାଲି ମୋ ସହ ବା ଦିଥର ବାର୍ତ୍ତା କରିଥିଲେ ଆମର ମୋବାଇଲ ମାଧ୍ୟମରେ। ସେଇ ଆମର ହେବ ଦଶ ଘଟିକା ବୋଧେ।
କେ କେଉଁଠାରେ ସେ ସି ସିଏ କେଉଁଠାରେ ଥିଲେ ଆପଣ କେଉଁଠାରେ ଥିଲେ?
ଆମେ ଥିଲୁ ଆମର ଗ୍ରାମର ଗ୍ରାମ ଦେବତୀଙ୍କ ପାଖରେ। ଯେହେତୁ ଆମର କାଲି ଆମ ଗ୍ରାମରେ ଗୋଟେ ବଡ ଭାଇଙ୍କର ଭୋଜି ଥିଲା। ତ ଆମେ ତାଙ୍କ ଭୋଜିିକି
ହଁ ହଁ ମୁଁ ବି ଯାଇଥିଲି, ମୁଁ ବି ଯାଇଥିଲି। ବୁଝିପାଇଲେ ହଉ ଶୁଣନ୍ତୁ ହୁଁ ସେ ଯୋଉ ସିଏ ତମ ସହିତ ଏଗାରଟା ପନ୍ଦର ବେଳକୁ କିମ୍ବା ଏଗାରଟା ପାଞ୍ଚ ଦଶ ବେଳକୁ ଘ ଘଟିକା ବେଳକୁ ସେ ମୋ ସହିତ ବାର୍ତ୍ତାଳାପ କରିଥିଲେ ବୁଝିପାଇଲେ। ତାପରେ ମୁଁ ତାଙ୍କୁ ଦୁଇଥର ସମ୍ପର୍କ କରିବାକୁ ଚେଷ୍ଟା କଲି ସେ ଉଠେଇଲେ କହିଲେ କିଛି ସମୟ ମଧ୍ୟରେ କରିବି। ଆଉ କରିଲେ ନାହିଁ ଯେହେତୁ ବାରଟା ପାଖାପାଖି ହେଇଗଲା ଏଗାର ଟା ଚାଳିଶି ଘଟିକା ହେଇଗଲା ମୁଁ ଆଉ ହଉ ମୁଁ ରଖୁଅଛି ମୁଁ ତମକୁ ପରେ କରିବି ହେଲା।
ହଁ ହଁ ହଁ।
ଆଉ ଥରେ ତ ଆପଣଙ୍କୁ କଲ୍ କରୁଅଛି ଆପଣ ଥାଆନ୍ତୁ ସାଙ୍ଗେ ସାଙ୍ଗେ।
ହଉ।